ଓ ହଁ ଅ।
ହଁ ହସୁଚୁ।
ଆଉ କଣ କରୁଚ। ଅପାକୁ ଅପା କଣ କରୁଚ।
ବସିଚି ଖାଇ ସାରିକି।
ଅ ହଁ। ଆଉ ତମ ଆଡେ ଗରମ କେମିତିଆ ହଉଛି।
ଆଜି ଟିକେ ମେଘ ହେଇଥିଲା ଯେ ଗରମ ଟିକେ କମ ଅଛି।
ଓହୋ ଆଉ ଖାଇସାରିଲାଣିଥବୁ।
ହଁ ଖାଇସାଇଲୁଣୁ।
ହୁଁ ହୁଁ। ଆଉ ତମର କଣ ଗଡିଆ ଫଡିଆ ମାଛ ଧରିଲ ଆଉ ଆମ ଘର ଆଡେ ଟିକେ ଦେଶ ସି ମାଛ ଦେଲନି।
ଆମର ପା ପିଙ୍କୁ ନାହିଁ ଯେ ଆମେ ମାଛ ଭାଗ ଆମର ନାହିଁ ଆଉ ସେ ଜଲି ଘର ଦେଇଥିଲେ ଆମ ଘରକୁ ମାଛ ଆମ ସେ ସେଇଆାକୁ ଆମେ ଖାଇନୁ କରିକି।
ଓହୋ। ଆ ଯାହା ହଉ ତମର ଦେଶୀ ମାଛ କରୁଛନ୍ତି ପୋଖରୀରେ ଆଉ।
ହଁ ହଁ ଏଠି ବହୁତ ପୋଖରୀ ପା।
ହୁଁ। ଆଉ କେତେ ପୋଖରୀ ଅଛି ତମ ଗାଁରେ।
ଏ ଚାରି ଛଅଟା ଖଣ୍ଡେ ପୋଖରୀ ଅଛି ଆଉ।
ହୁଁ। ଆଉ ତମେ ଏଇଥର କୁଆଡେ କଣ ବୁଲିବାକୁ ଯାଇଥିଲ ନା କଣ ବା।
ଆମେ ଯାଇିନୁ ତାରାତାରିଣୀ କାଳି ଯାଇ। ଚିଲିକା।
ହ
ଆଉ ଯୋଉ ନାରାୟଣୀ।
ଉୁଁ ହୁଁ।
ଏମିତି କେତେ ତିନି ଚାରିଟା ଜାଗା ଆମେ ବୁଲିକି ଆସିନୁ ଆଉ। ଆରେ ଆଣିବା।
ଆଉ କଣ କହୁଥିଲି କହିଲ ତମେ ସବୁ କୋଉଥିରେ ଯାଇଥିଲ।
ଆମେ ଯାଇଥିଲୁ ଗୋଟେ ମିନି ବସ୍ ରେ।
ହୁଁ।
ତିରିଶି ବତିଶି ଜଣ ଯାଇଥିନୁ ଆଉ।
ହୁଁ। ଆଉ ରୋଷେଇ କରିକି ନିଜେ ମାନେ ରୋଷେଇଆ ନେଇ ଥିଲ ନା ନିଜେ ରୋଷେଇ କଲ ନା କେମିତି
ହେଲେ ଖାଇନୁଆଉ ରୋଷେଇ କରାହେଇନି ହୋଟେଲରେ ଖାଇଦେନୁ। ସବୁ ଖାଲିତ ଗାଡିରେ ଗନୁ। ଉଁ ପାଞ୍ଚ ମିନିଟ୍, ଦଶ ମିନିଟ୍ ଏମିତି ହେଇ ଠାକୁରଙ୍କ କତିରେ ବୁଲିକି ଆସିନୁ ଖାଲି ଗାଡିରେ ଯାଇ ଯାଇକା ଅଠା ଠିକି ଆଉ।
ହୁଁ ହୁଁ ଆ। ଆଉ ହେଲା କଣ କହିଲ ତାମାନେ ସବୁଆଡେ ତମେ ବୁଲିକି ଆସିଛ।
ହଁ ବୁଲିକି ଆସିନୁ ମୋରପା ଗାଡ଼ିରେ ବସିବା କଷ୍ଟ ବାନ୍ତି ଫାନ୍ତି ହଉଛି ସବୁବେଳେ।
ହୁଁ। ଆଉ କେମିତି ଗଲ ସେତେବେଳେ ପୁଣି ବାନ୍ତି ଫାନ୍ତି ହେଲାନା ନା ହେଲାନି।
ବଟିକା ଖାଇଥିନି ଏଁ ସାଙ୍ଗରେ ଲେମ୍ବୁ ନେଇଥିନି। ଆଉ ବଟିକା ନେଇଥିନି ତଥାପି ଦି ଥର ହେଲା ବାନ୍ତି। ଆଉ ମୋରବା ସେତେବେଳେ ଗୋଡଟା ଯୋଉ ପଡିଥିନି ଚାଲି ପାରୁନଥିଲି ଯେ ଗାଡିରୁୁ ଓହ୍ଲେଇବା କ କଷ୍ଟ ହଉଥିଲା ଗାଡିରେ ଚଢିବା କଷ୍ଟ ହଉଥିଲା ମତେ ଟିକେ ଧରି ଧୁରା ଦଉଥିଲେ ସେଇ ସାଙ୍ଗ। ହୁଁ ଝିଅ ଦିଟା।
ଓହୋ।
ଆଉ ଗୋଟେ ଜାଗା ବି ଯାଇପାଇଲିନି, ମୁଁ ଓହ୍ଲୋଉ ଓହ୍ଲୋଉ ସେ ତାଙ୍କର ପଳେଇଲେ।
ଅ ହ ଆଉ ଯାହା ହଉ ଆଉ ତମେ ତ ଗୋଡ ଖରାପ ହେଇକିବି ଯାଇକି ବୁଲିକି ଆସିଲ, ଆଉ ଆମେ ଆମେ ତ ଭାବୁଛୁ ଯିମୁ ଯିମୁ ବୋଲି ଯେ ଆଉ ଆମେ ତ ଯାଇପାରୁନୁ, ଆଉ ଦେଖିବା କଣ ଠା ଠାକୁରଙ୍କର କେତେବେଳେ ଇଚ୍ଛା, ଆଉ ଆମେ ସେତେବେଳେ ଯାଇକି ଯିବୁ ଆଉ।
ଆ କାଳିଜାଇ ଡଙ୍ଗାରେ ଗନୁ। ସେଇ ଯୋଉ ଚଢେଇ ସବୁ ଖାଉଛନ୍ତି ସମୁଦ୍ର ଭିତରେ। ପାଣିରୁ ଡୁବିକି।
ହୁଁ।
ଆଉ ଉଖୁଡା, ସେଇ ଯୋଉ ଉଁ ନେଇଥିଲୁ କୁୁରକୁରି, ସେ ଚଢେଇ ମାନଙ୍କ ପାଇଁ। ହେରା ମୁଠା ମୁଠା ପକେଇଦେନେ ଗଣ୍ଡେ ଛଡା ଗାଭଉକି ଆସି ବସି ପଡିବେ ଥଣ୍ଟରେ ବୋହି ନେଇଯିବେ। ସେ ପାଣି ଭିତରୁ, ସେରା କି ଚଢେଇ ମାଛରଙ୍କା ଚଢ଼େଇ ନା କଣ।
ଓହୋ। ଆଉ କଣ କହିଲ ନା ଆମେ ଭାବୁଛୁ ବି ଆମେ ଟିକେ ଭାବୁଛୁ ଯିବୁ ବୋଲି ପୁରୀ ଯେ, ଏଇ ଦେ ଦେଖୁଚତ କେମିତି ଖରା ହଉଛି। ଆଉ ସେଇଥିପାଇଁ ଟିକେ ମନ ହଉନି। ଦେଖିବା ବର୍ଷା ହେଲେ ଆଉ ତମେ ତ ଜାଣିଚ। ଆମ ଘର ପାଖରୁ ଟ୍ରେନ ଯାଉଛି। ଆଉ ସେଇ ଟ୍ରେ, ହୁଁ।
ସେଇ ଟ୍ରେନରେ ଆମେ ଯିବୁ ବୋଲି ଏଠି ପନ୍ଦର କୋଡିଏ ଜଣ ବାହାରିଛୁ। ଆଉ ଆମ ଘରଠୁ ସମୁଦାୟ ଚାରି କିଲୋମିଟର ଦୂର ହବ। ଟ୍ରେନ ଚାଲୁଛି। ଆଉ ଆମେ ସେଇ ଟ୍ରେନରେ ଯିମୁ ବୋଲି ଭାବୁ ଚୁ ଦେଖଆ କଣ ହଉଚି ଆଉ କାଳିଆର ଡୁରି ଲାଗିଲେ। ସିନା ଯିବ ଆଉ ତା କତିକିି ଭାବୁଥିବ ତମେ ଯାଇପାରିବନି। ଆଉ ଏମିତି ସମୟ ଆସିବ ଯେ। ତମେ କିଛି ଭାବିିନଥିବ କିଛି ଇଏ କରିନଥିବ। ଆଉ ଯିବା ପାଇଁ ତମେ ବାଧ୍ୟ ହେଇଯିବ।
ହଁ ମୁଁ ବା ଭାବି ଭାବିକା ଯାଇପାରୁନି ଆଉ। ହଁ ସେଇଠିକି ଟିକେ ଯାଏ ଯା ହଉ ଆଉ ଭାରି ଟିକେ ଖୁସି ନାଗିଲା ଭଲ ଲାଗିଲା। ତମେ ଯଅ କେତେବେଳେ ବୁଲି ବୁଲା ଆସିବ।
ହଁ ନା କଣ କହିଲ ହଁ। ଆଉ ଦେଖିଆ। କେତେବେଳେ ସମସ୍ତେ ଏକାଠି ହେଲେ ଆଉ ଯିବୁ ଦେଖିଆ ତାପରେ। ତାରା ତାରେଣୀ କୋଉଠି କହିଲ?
ତାର ତାରିଣୀି ପା ବ୍ରହ୍ମପୁରୁ।
ହୁଁ ସେଟା ଆମଠୁ ବେଶି ଦୂର ହଉନି କି?
ହଁ।
ଗଞ୍ଜାମ ଯାଇକି ତାରାତାରେଣୀ ଆଉ ହୁଁ ସେପଟେ ଆଉ ସେଠିକି ଯିବା ପାଇଁ ବହୁତ ଦୂର ତ ଟିକେ। ଆଉ ତାପରେ ଏଇ ଖରା ଦିନ ଟିକେ କମିଗଲେ ଶୀତ ଦିନିଆ ପଡିଲେ ଗଲେ ଟିକେ ଭଲ ହୁଅନ୍ତା ନାଇଁ କି ତମେ ଶୀତ ଦିନରେ ଯାଇଥିଲ ନା ଖରା ଦିନରେ?
ଆମେ ଯାଇଥିନୁ ଡିସେମ୍ବର ଡିଶେ ଡିସେମ୍ବର ମାସରେ ଯାଇଥିନୁ ଶୀତ ଶୀତ କାକର ଯୋଉ କୁହୁଡି ଆଉ ପଡୁଥିଲା ପଡୁଥିଲା ସେତେବେଳେ।
ହୁଁ ଉଁ। କଣ କହିଲ ଆଉ ସେଇ ଶୀତ ଦିନିଆ ଗଲେ ଟିକେ ଥଣ୍ଡା ଲାଗୁଥିବ ଆଉ ଭଲ ଲାଗିବ ଆ ସେପଟ ଏରିଆ ବି ଟି ଟିକେ ଅଧିକ ଗରମ ଲାଗେ।
ନାଁ ଖାଲି ଜଙ୍ଗଲ ଆଉ ହେଠି। ପୁରା ଜଙ୍ଗଲ ସମୁଦ୍ର ଟା ପୁଣି ଉଁ ସେଇ ଆଗକୁ ଟିକେ କେତେ ବାଟ ହେଇଥିବ ଯୋଉ ଉଁ କାଳି ଯାଇ।
ହୁଁ।
ଆମେ ସେଇ ତାରା ତାରେଣୀ କତିରୁ କାଳିଯାଇ ଯାଇଥିଲୁ ସେଇଆଡେ। ସେଇ ବାଟେ ଏରା ବା ଖାଲି ଜଙ୍ଗଲ।
ଓହୋ ଆଉ ହଉ ଦେଖିଆ କଣ ହଉଛି। ଆମେ ତ ଭାବିଛୁ ଯିବୁ ବୋଲି। ଆଉ ଆମେ ଯଦି ଯାଉ ଦେଖିଆ ଟ୍ରେନରେ ଆମେ ଯିବୁ ବୋଲି ଭାବୁଛୁ। ପୁରୀ ତାପରେ ଦେଖିବା ଯଦି ସୁଯୋଗ ମିଳିବ ତାରାତାରିଣୀ କାଳି ଯାଇ ଏପଟେ ବି ସେଟା ଦେଖିବା ମୁଁ କହିବି ସମସ୍ତଙ୍କୁ ଯିବା ପାଇଁ। ଆଉ ସେପଟ ଜେଗାବି ଆମେ ଦେଖିନୁ ଦେଖିଆ ଯିବା ଆଉ।
ହଁ ଯିବା ମତେ ଟିକେ ତାରା ତାରେଣୀ ଆଁ ପୁରୀ ଜଗନ୍ନାଥ ଟିକେ ନେଇଯିବ ଆଉ।
ହଉ ହଉ ଆମେ ଗଲେ ତମକୁ କହିବୁ ଆଉ। ଟ୍ରେନରେ ତ ଯାଉଛନ୍ତି ଖର୍ଚ୍ଚ ତ ବେଶୀ ନାହିଁ ଆଉ ଜଗନ୍ନାଥ ନାଥ ସେଠି ପୁରୀ ବଡ଼ଦାଣ୍ଡରେ ତ ରହିବ ରାତିରେ ବସି ବସି ଦିନ କାଟିଦବ ଆଉ ଆଉ ରୁମ ଫୁମ ତ ନବାର ନାହିଁ। ଆଉ ଦେଖଆ ଯିବା ସବୁ ଆଉ ଦେଖିଆ ଜଗନ୍ନାଥ କାଳିଆର ଡୋରି ଲାଗିଲେ ଯାଇ ହବ। ଦେଖିବା ଆଉ।
ହଁ।
ଆଉ ଏଇତ ଆମ ଆଡେ ଏତେ ଗରମ ହଉଛି। ଆଉ ବର୍ଷା ଟିକେ ପଡୁ ଥଣ୍ଡା ହେଲେ ଆମେ ଯିବୁ ବୋଲି ଭାବୁଛୁ ଆଉ।
ହଁ ଟିକେ ଥଣ୍ଡା ପଡିଗଲାଣି ଏଠି କେତେ ଦିନ ହେଲା ଟିକେ ଟିକେ ବର୍ଷା ହଉଛି।
ହଁ। ଆଉ ତମ ଆଡେ ବର୍ଷାରେ ଆମ୍ବ ପଡୁଛି ନା?
ଆମ୍ବ କମିଗଲାଣି ଆଉ ନାହିଁ ଆମ୍ବ ଯାହା ବିଦେଶୀ ଆମ୍ବ ଯଉ କଲିମି ଆମ୍ବ କାହାର କେମିତି ଅଛି। ଆମ ତୋଟା ଆମ୍ବ ସବୁ ସରିଗଲାଣି ଆଜି ପର୍ଯ୍ୟନ୍ତ ଥିଲା।
ହଁ।
ହୁଁ।
ଆ ତମେ ତ ସବୁ ବର୍ଷ ଆମ ଘରକୁ, ଆମ୍ବ, ଦିଅ ପାଚିଲା ଆମ୍ବ। ଆ ଏବର୍ଷ ତ କାଇଁ ଦେଇନ?
ଆ କିଏ ନବାକୁ ଅଛି କି ନେଇକି ଯିବ, ମୁଁ ପା ସିପୁକୁ ଡାକୁଥନି ଯେ ସିଏ ଆସିଲା ନେଇଁ ନବାକୁ।
ଆଉ କିନ୍ତୁ ସବୁବେଳେ ଆମେ କିନ୍ତୁ ଛୁଆବେଳେ ତମ ଘରୁ ବେଗେ-ବେଗେ ଆମ୍ବ ଆସୁଛି ଛୋ ଟିଆ ଗୋଲେଇ ଗୋଲେଇ ନମ୍ୱରା ନମ୍ୱରା ଫୁଟକା-ଫୁଟକା ଆ
ହଁ-ହଁ।
ହ ବଢିଆ ଆମ୍ବ ବଢିଆ ଦେଖାାଯାଏ, ସେ ଆମ୍ବରା।
ମୁଁ ଡାକିନି ଯେ କେହି ଆସିଲେନି, ଆଉ ଆ କିଏ ନେଇକି ଯିବ।
ହଉ। ଦେଖିଆ ଆଉ ତାପରେ ଆମର ବି ଏଠି ବହୁତ୍ ଆମ୍ବ ଅଛି ଯେ, ଆମର ହେଇଗଲାଣି। ମାନେ ଅଛି ଆମ୍ବ ହଉନଥିଲା ମଝିରେ। କିନ୍ତୁ ଏଥର ଆମ ଗଛରେ ସବୁ ଆମ୍ବ ଆସି ବହୁତ୍ ଆମ୍ବ ହେଇଚି। ସେଠୁ ଆମର ଯାହା ନଉଚୁ ନଉଛୁ ଏଇ ସାହି ପଡିସା ଲୋକ କ ବି ବହୁତୁ ନଉଛନ୍ତି ଆମ୍ବ। ଆଉ ଘରେ ବି ଆଉ ଏତେ କେହି ଆମ୍ବ ଖାଉନାହାନ୍ତି। ସମସ୍ତଙ୍କ ପେଟ ଖରାପ୍ ରହୁଛି ଆଉ ଆମ୍ୱ ଦରକାର୍ ନାହିଁ ଆଉ।
ହଉ ଆମର ତ ଆମ୍ବ ସରିଗଲାଣି ବି, ଖାଲି ଆମ୍ବ ଖାଇ ଖାଇକା ଆମ୍ବ ଝାଡା ହବ ଆଉ।
ହଁ। ଆ ହଉ ତାହେନେ ଆଉ ମୁଁ ରଖୁଚି ଆଉ, ପଛେରେ କେତବଳେ କଲ୍ କଲେ କଥା ହବା ଆଉ।
ହଁ।
ହଉ-ହଉ ରଖୁଚି।